ହ୍ୟାଲୋ ଶୁଭାଯାଉଚି?
ହଁ ଶୁଭା ଯାଉଛି। ଶୁଭ ସକାଳ। ବସିଚି। ତମେ କଣ କରୁଚ?
ମୁଁ ବସିଛି କଣ କରିବି?
ହୁଁ ହୁଁ।
ଖାଇସାରିଲଣି।
ହୁଁ ହୁଁ ଖାଇନି ଖାଇବି।
ଓ ହୋ।
ଆଉ ତମେ ଖାଇଲଣି କି?
ନା।
ହୁଁ ହୁଁ। ଆଉ ସେପଟ ପାଣିପାଗ କେମିତି ତମପଟେ?
କେମିତି ସକାଳେ ବର୍ଷା ହଉ ନଥିଲା ପୁଣି ବର୍ଷା ହେଲା ଆଉ କଣ?
ହୁଁ। ଆଚ୍ଛା।
ଆଜି ଘରେ କଣ ହଉଛି ଟିଫିନ୍?
ଆଜି ଘରେ କିଛି ଟିଫିନ୍ ହେଇନି ବୋଧେ। ହାଲୋ।
ହଁ ଆଉ ମୁଁ ତ ଏବେ କରୁଥିଲି ସେ ଅପାକୁ ନା ହେରା ଛାଡୁଛି ତାରୁ ନା କଣ ନଷ୍ଟ କରିଦେଲିଣି ମୁଁ।
ହାଲୋ।
ହଁ।
ହୁଁ ସେପଟେ ପାଣିପାଗ କେମତି ଅଛି?
ଏପଟ ପାଣିପାଗ କଣ ହବ ବର୍ଷା ହଉଚି କାଲି। ଅଠି ତ ବର୍ଷା ହଉଚି ଛାଡୁନି।
ହୁଁ ଟିଫିନ୍ ମୁଁ ଖାଇନି ଏବେ ତ ମୁ ଯା ଜାଣିନି କଣ କରୁଛନ୍ତି କଣ ନାହିଁ?
ଆଚ୍ଛା।
ହୁଁ ତମେ କଣ ଖାଇଲ?
ମୁଁ ଆଜି ଅଟା ଚକୁଳି କରୁଥିଲି ପୁରା ସେଟା ଛାଡୁ ନଥିଲା ତାୱ ରୁ ପୁଡିଗଲା। ଅଧା ଦିଟା ନଷ୍ଟ ହେଇଗଲା।
ଅଟା ଚକୁଳି ‌। ବହୁତ ବଢ଼ିଆ। ତାହେଲେ ତମ ଅଞ୍ଚଳରେ କଣ ସ ଖାଳୁ ବର୍ଷା ହଉଛି ନା ଏବେବେ ହଉଛି ନା କେମିତି କଣ?
ଯେତେବେଳେ ସକାଳୁ ଉଠିଥିଲୁ ବର୍ଷା ହେଉନଥିଲା ମାନେ ପାଞ୍ଚଟାରେ ଉଠିଥିଲୁ ତାପରେ ତ ଛଅଟା ନା ସାତଟା ପାଖାପାଖି ବଧେ ବର୍ଷା ଆରମ୍ଭ ହେଇଛି ଆଉ।
ଆଚ୍ଛା।
ହଁ।
ଭଲ। ଆଉ ଆଜି ମଧ୍ୟାହ୍ନ ଭୋଜଣ ରେ କଣ ହଉଛି ଆପଣଙ୍କର?
ଆଜି ଜାଣିନୁ କଣ ଗୋଟେ ହବ ଭାତ ଡାଲି ଏମିତି ଭଜା ନା କଣ ଆଳୁ। ଆଳୁରେ ତ ଯାହା ଗୋଟେ ହବ।
ହଁ ହଁ। ହଁ ଆମର ବି ସେମିତି ଭା ଡାଲେ ଭଜା କିି ତରକାରୀ କଣ ଗୋଟେ ହେବ।
ହଁ।
ହୁଁ।
ଆହ ଆଜି କୁଆଡେ ଯାଉଛନ୍ତି ନା ନାଇଁ?
ନା ଏମିତି ବର୍ଷା ପାାଗରେ ଆଉ ପଡେ ଯାଇ ହଉଛି।
ଠିକ କଥା କହିଲେ।
ହଁ ତ କୁଆଡେ ଘରେ ଅଛି ଆଉ।
ଆପଣଙ୍କ କଲ ଆସିଛି କି?
ନଇଁତ।
ନାଇଁ ସେ କଲର ଆବାଜ ଆସିଲା ତ।
ନା ନା।
ଓହୋ।
ଆଉ କୁଆଡେ ବୁଲାବୁଲି କରି ଯିବେ କି?
ଆଜି ହଁ ଦେଖିବୁ ସନ୍ଧ୍ୟା ସମୟରେ ଟିକେ ଯିବୁ ମାର୍କେଟ। ବାଟ ଆଗକୁ ଆଉ ପଡେ ନାଇଁ।
ନା ନା ମୁଁ କହୁଚି କୁଆଡେ ପୁରୀ ଫୁରୀ ରଥଯାତ୍ରା କୁଆଡେ ପ୍ଲାନିଂ କିଛି କରୁଛନ୍ତି ଯୋଜନା?
ପୁରୀ ଯିବା କଥା ହଁ ଏବେ ମତେ ମୋ ଭୋଉଣୀ ଜଣେ କଲ କରିଥିଲେ। ଯିବା ବୋଲି କିନ୍ତୁ ତାଙ୍କେ ଗଲେଣି। ମୁଁ ତ ସେପଟେ ଥିଲି ମୋ ସାଙ୍ଗ ଘରେ ତ ଯାଇପାରଲିନି ଆଉ। ଆଉ ଏମିତି ବର୍ଷାରେ ବି ଯିବା ପାଇଁ ଇଛା ନାହିଁ କୁଆଡେ ସବୁଆଡେ ଖାଲି କାଦୁଅ ଥିବ ଅପରିଷ୍କାର ଥିବ ଇଚ୍ଛା ନାଇଁ କୁଆଡେ ଯିବା ପାଇଁ ବର୍ଷା ଦିନେ।
ହଁ ବର୍ଷା ଦିନେ ତ ସେମିତି ଟିକେ ଲାଗିବ। ଗାଁରେ ତ ଗାଁ ଗହଳିରେ ତ ଅଧିକ ଅପରିଷ୍କାର ଲାଗିବ କାହିଁକିନା ବେଶୀ କାଦୁଅ ଦେଖିବାକୁ ମିଳିବ ସେଠି।
ହଁ ଆଉ ଗୋଡ ବି ଫସି ଯାଉଥୁବ ସେଇଠି କୋଉଠି ପଡି ଯାଉଥୁବୁ ଖସଡିକି।
ହୁଁ। ଆମ ଗାଁରେ ଏଇ ଟାଇମରେ ବେଶୀ ମାଛ ଧରନ୍ତି କାହିଁକି ନା ଏଇ ଟାଇମରେ ଡ୍ୟାମରେ ଯଦି ପାଣି ଫୁଲ ହେଇଯାଏ ତ ବର୍ଷା ପାଣି ଫୁଲ ହେଇଯିବ ତ ତାହା ଗୋଟେ ଓଭୋର ଫ୍ଲୋ ହେଇକି ସରପ୍ଲସ୍ ଗୋଟେ ଥିବ ତ ସେଥିରେ ତାଙ୍କେ ହଁ ତ ସେଠି ତାଙ୍କେ ମାଛ ଧରନ୍ତି।
ତମେ ମାଛ ଖାଅ?
ଓ।
କ କୋଉ କୋଉ ପ୍ରଜାତିରେ ମାଛ ଖାଇଚ?
ହଁ ଖାଇଥିଲି ସବୁ ବଡ ମାଛ ଖାଇଚି ସାନ ମାଛ ଖାଇଚି କିନ୍ତୁ ମତେ ବେଶୀ ପସନ୍ଦ ବୋଲେ ବିଲ ମାଛ।
କୋଉ ମାଛ?
ବିଲ ଯୋଉ ବିଲରେ ଯୋଉ ହୁଏନ କି
ହଁ ହଁ
ଜାଣିଥିବେ ଗୋଟେ ଝୁରି ହଁ ଝୁୁରି ଧରିକି ଯୋଉ ଇଏ କରନ୍ତି।
ହଁ ହଁ ଯୋଉ ମଶାରୀ ଯୋଉ ଟାଙ୍ଗି ଦିଅନ୍ତି ସେଇଠି ଯାଇକି ପକେଇ ଦିଅନ୍ତି।
ହଁ ମଶାରୀ ନହେଲେ ଯୋଉ ଆମର ଆଉ ଗୋଟେ ଦେଖିଥିବେ ହୁଁ ବାଉଁଶ ଇଏ କରିକି ଗୋଟେ ସେ ଟାଇପର କରିକି ତାଙ୍କେ ହ୍ରଦ ଗୋଟେ ଆସୁଥିବ। ହଁ ତା ତଳେ ରଖିଥିବେ ତ ସଖାଳେ ଯାଇକି ଦେଖିବା ମାନେ କାଢିଲା ବେଳକୁ ସେଠି ମାଛ ଥିବ। ପସିଥିବ ହଁ ସେ ମାଛ ଯାକ ଭଲଲାଗେ କଙ୍କଡା ବି ଭଲଲାଗେ। ଛୋଟ ଛୋଟ କଙ୍କଡ଼ା ଯେ ଆଁ
କଙ୍କଡା ବି ଖାଆନ୍ତି କଙ୍କଡା କଙ୍କଡା ବି ଖାଆନ୍ତି?
ହଁ।
କଙ୍କଡା ଖାଆଯାଏ କଇଁଛ ସିନା ଖାଆନ୍ତି ମୁଁ ଦେଖିଥିଲି।
ନାଇଁ ନାଇଁ କଙ୍କଡା ଖାଆନ୍ତି ନା।
ଆଚ୍ଛା। କଙ୍କଡା ତ ସେପଟେ ଖାଆନ୍ତି, ଆଉ କଙ୍କଡା କେମିତି ଖାଉଛନ୍ତି ସେଟାକୁ ମାନେ କଣ ଏମିତି ଭାଜିକି ଏମିତି ଗୋଟା ପକେଇ ଦଉଛନ୍ତି ନା ତା କାଟୁଛନ୍ତି ନା କଣ କରୁଛନ୍ତି?
ହଁ ହାଣିକି ବି ଖାଇପାରିବେ ନହେଲେ ମାନେ ଭାଜିକି ବି ଖାଇପାରିବ ଯେମିତି ଖାଇଲେ ବି ହବ କିଏ ତାକୁ ଛେଚିକି ଛେଚିକି ବି ବନଉଛନ୍ତି
ଆଚ୍ଛା।
ଛେଚିକି ସେତିକି ବି ଖାଉଛନ୍ତି ପୁରା ଗୁଣ୍ଡ କରିକି ତାକୁ ସେମିତି ବି ଖାଇ ପାରିବେ। ବହୁତ ପ୍ରକାର ତାହଲେ ଆପଣ ଖାଇନାହାନ୍ତି ନା କଣ?
ନା ମୁଁ ଆମିଷ ତ ମୁଁ ଖାଇନି ଆଉ। ଆଉ କଣ କଣ ଖାଆନ୍ତି?
ଆଉ ଆଉ କଣ ସବୁ ଯାହା ଆମିଷ ମୁଁ ସବୁ ଖାଏ।
ଆଚ୍ଛା ଛେଳି ଖାଆନ୍ତି, ଘୁସୁରି ଖାନ୍ତି, ଘୁସୁରି ଥୋଡି ନା ଖାନ୍ତି। ଏହା ଏଇ ଯୋଉ କଣ କହୁଛନ୍ତି ଘୁଷୁରି ନାଇଁ ବାରହା ମାଂସ ଖାଉଥିବେ।
ବାର୍ହା ହଁ ବର୍ହା ଜଙ୍ଗଲରୁ ଆମେ ଯାଇଥିଲେ। ଜଙ୍ଗଲରୁ ବାର୍ହା ଗୋଟା ପାଇଥିଲେ ତ ସେଥିରୁ ହୁଁ ସେ ଗୋଟେ ଦିନ ହିଁ ମୁଁ ଖାଇଥିଲି। ଭଲ ଲାଗେ ବାର୍ହା ମାଂସ।
ହଁ ବହୁତ ଗନ୍ଧେ ଆଉ ଛେଳି ମାଂସ ବି।
ଗନ୍ଧେରେ ତମେ ନା ରୋଷେଇ କଲେ ସେମିତି ରୋଷେଇ କରିବାକୁ ପଡିବ।
ହଁ ହଁ।
ହୁଁ।
ଆଉ ଆଉ କୋଉ କୋଉ ପଶୁ ମାନଙ୍କୁ ଖାଉଛନ୍ତି ଆପଣ?
ନାଇଁ ଆଉ କୌଣସି ପଶୁ ନାହିଁ। କୁକୁଡ଼ା ଦେଶୀ କୁକୁଡା ଦେଖିଥିବେ ଦେଶୀ କୁକୁଡା ଭଲ ଲାଗୋ।
ହଁ ହଁ।
ଚିକେ ଆଉ ଅଣ୍ଡା ବି ଖାଇପାରିବେ ହୁଁ। ତାର ଅଣ୍ଡା ବି।
ଅଣ୍ଡାର କେଶର ତମକୁ ଭଲ ଲାଗେ?
ହୁଁ।
କିଛି ଲାଗେନି ଏମିତି କିଛି ବାନ୍ତି ଲାଗେନି ଖାଇଲା
ଆଁ ନା କିଛି ଲାଗେନି।
ଆଚ୍ଛା ଭଲ କଥା ଆପଣ ଖାଇ ପାରୁଛନ୍ତି।
ହଁ ଆ ସେପଟେ କଣ ବାଡି ସେ ତମର ପନିପରିବା କିଛି ଲଗେଇଚ ନା ନାଇଁ?
ଆଁ ଆମର ଏବେ କିଛି ତ ଲଗା ହେଇନି ଲେମ୍ବୁ ଗଛ ଅଛି, କାନ୍ଦିଆ ଗଛ ଅଛି।
କାନ୍ଦିଆ ଗଛ।
ହଁ।
ହୁଁ।
ତାପରେ ଆଉ କୋଉ ଗଛ ଅଛି, ବାଉଁଶ ଗଛ ଅଛି ତାପରେ ଆମ୍ବ ଗଛ ଅଛି। ଆଉ ଏମିତି ଫୁଲ ଗଛ ଅଛି ମନ୍ଦାର ଫୁଲ ଟଗର ଫୁଲ ଆଉ କିଛି ଲଗା ହେଇନି ଏଥର ପନିପରିବା ଟିକେ। ବର୍ଷା ତ ହଉଛି।
ହୁଁ ହୁଁ।
ତାପରେ ଆମର ଗାଁ ରେ ଯୋଉ ବଳଦ ମାନେ ଅଛନ୍ତି ସବୁ ବାଡ ଭାଙ୍ଗି ପଶି ଆସିଛନ୍ତି ତ କେମିତି କଣ ଲଗେଇବୁ ପନିପରିବା ସବୁ ତ ଖାଇଦେବେ ସେଟା ଟିକେ ଠିକ କଲେ ଲଗେଇବୁ।
ହଁ।
ହଁ।
ଲେମ୍ବୁ କଣ ଏବେ ଲେମ୍ବୁ ହେଇଛି ମାନେ ସେଟା ବାରମାସିଆ ଲେମ୍
ହଁ ହଁ ସେ ବାର ମାସ ଶିଆ ଲେମ୍ବୁ କିନ୍ତୁ ଖରା ଦିନେ ଯେତେବେଳେ ଅତି ଦରକାର ସେତେବେଳେ କମ୍ ହୁଏ।
ହଁ ମାନେ ଏ ବର୍ଷା ଋତୁରେ ହିଁ ସେଟା ଅଧିକ ଫଳେ।
ହଁ।
ବର୍ଷା ଋତୁରେ ଆମକୁ ଲେମ୍ବୁର ଏତେ ଦରକାର ପଡ଼େନି ନା ସେଥିପାଇଁ। ତାେ ସ୍ଥାନ ଦେନୁ ବ ସେଋତୁରେ ଖରା ଖରାରେ ମାନେ ଖରା ଋତୁରେ ହିଁ ତାଙ୍କେ ଲେମ୍ବୁ ପାଣି କରିକି କି କଣ
ବନ୍ତ ହୁଁ ଆଉ କୋଉ ଗଛ କହିଲ ଆଉ ବାଇଗଣ ଝୁଡୁଙ୍ଗ ହ ଯାଉ କିଛି ଲଗେଇନହନ୍ତି।
ନା ଲଗା ହେଇନି କିନ୍ତୁ ଆମ ଅପାଙ୍କ ଘରେ ଲଗା ହେଇଛି। ତାଙ୍କର ଟିକେ ଚାଷ କରନ୍ତି।
ଆଚ୍ଛା ମାନେ ତାଙ୍କ ଗାଁ
ହଁ।
ଗବର ସେଣ୍ଡି ସାର ହୁଁ ବହୁତୁ ଭଲ। ହଁ
ଚାଷ କରନ୍ତି।
ହଁ। ନ ଆପଣଙ୍କ ଅଞ୍ଚଳରେ କଣ ଅଧିକ ଚାଷ କଣ ହୁଏ?
ହଁ ଏବେ ଏଇ ଋତୁ୍ ଦେଖିବାକୂ ଗଲେ ତ ଧାନ ଚାଷ ତ ଏବେ ସମସ୍ତେ କରିବେ।
ଆପ୍ ପିନିପରିବା ବିଷସୟ ର।
ପନିପରିବା ଭିତରୁ ଏବେ କଣ ସେ ଝୁଣୁଙ୍ଗ ଲଗେଇବେ ନା କଣ ବାଇଗଣ ତାପରେ କାଙ୍କଡ ବୋଧେ ଲଗାନ୍ତି ଭେଣ୍ଡି ଡି ଗୋଟେ ଧନିଆ ପତ୍ର
ଆ ମକା କାଣ୍ଡଲ ଏ ଯାକ ହୁଏନି?
ହଁ ଲଗାନ୍ତି ମକା ଲଗାନ୍ତି।
ହୁଁ ଆଉ ଗୋଟେ
ସୂର୍ଯ୍ୟ ମୁଖି ହଁ ହଁ ହଁ ହଁ ସେଇଟା ବି ମୁଁ ଦେଖିଥିଲି। ସୂର୍ଯ୍ୟମୁଖୀ ଏତେ କରନ୍ତିନି କାହା କାହାର ଏମିତି କରନ୍ତି ଆଉ।
ହୁଁ ନା ଆମ ଗୋଟେ ସୂର୍ଯ୍ୟମୁଖୀ ଲଗାନ୍ତି ତାପରେ ହଳଦୀ ତ ଲଗାନ୍ତି।
ହଁ ହଁ ହଁ ଆମର ଅଦା ଗଛ ବି ଲଗଉଥିଲେ ଆମ ଘରେ। ଆମ ଅଦା ତାପରେ ହଳଦୀ ଗଛ। ଅଦା କଣକି ତାପରେ କନ୍ଦମୂଳ ବି ଲଗାଉଥିଲେ ସେ ଗୋଟେ ବାର ଆସିକି ପଶିକି ଗାତ ଖୋଳିକି ସବୁ ନେଇକି ଖାଇ ଦେଇକି ପଲୋଉଥିଲା।
ଓହୋ
ବହୁତ କ୍ଷତି ହଉଥିଲା ଆଉ। ନାଇଁ ଦେଇଥିଲୁ ସେ କୋଉ ପଟେ ଗୋଟେ ପଶିକି ପଶି ଆସିବ ତ ଭାଙ୍ଗିକି। ଜଣା ପଡୁନଥିଲା।
ହଁ ହଁ। ହଁ ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ